ହାଲୋ।
ହଁ।
ଆଉ କଁ କରୁଚୁ?
ଏଇଠି ଆଉ ବସିଚି ଆଉ କଣ କରିବି ଆଜି ଏ ଫ୍ରି ଥିଲି ବସିଚି ଏଇଠି ଆଉ।
କଁ କଇଲୁ?
ବସିଚି ହେଇଟି।
ଆଉ ଖିଆ ପିଆ ସରଲାଣି?
ହଁ ସକାଳ ଟିଫିନ୍ ସରିଲାଣି ଆଉ।
ହୁଁ ହୁଁ। ହଁ ଆମର ବି ସେଇ ସକାଳ ଟିପିନ୍ ସରଚି ଆଉ। ଦିଟା ବେଳ ଖାଇବ୍ ଆମର ତ ଖରା ବେଳ ଖାଇବା ଦିଟା ବେଳେ।
ହୁଁ। ଏତେ ଲେଟ୍ ରେ ଖାଉଚ।
ହଁ ଆମର ଦିଟା ବାଜିବ ଆଉ ଆମର ରୋଷେଇ ଫୋଷେଇ ସରଲା କୁ ଦିଟା ବାଜିବ ଆଉ।
ଆଜି କଣ ରୋଷେଇ ହଉଚି?
ଆଜି ତ ମଙ୍ଗଳବାରେ ସାଧା ହବ। ଆଉ କଣ ହେଇଥିବ ଆଉ ମୁଁ ଆଉ ଦେଖିନି। ମତେ ତ ସେ ରୋଷେଇ ପୋସେଇ ଆସେଇନି ଆଉ।
ରୋଷେଇ ଜମା ଜାଣିନ ନୁହଁ ମୁଁ ଶିକେଇ ଦେବି କଣ କହୁନ।
କଣ ଏମତି ତ କହିଆକୁ ଗଲେ ହଷ୍ଟେଲ୍ ଫୋଷ୍ଟେଲ୍ ରହିଲେ ଅଣ୍ଡା ଫଣ୍ଡା ଟିକେ ଆଣିକି ଯାହା ଆ ଏମିତି କରେଇ। ନହେଲେ ଆଉ ବେଶୀ କିଛି ମତେ ଏମିତି ଅଉ ଚିକେନ୍ ଫିକେନ୍ ସେଉଡ଼ା ସବୁ ଆସେନି। ଚାରେ ଆଉ ସାଧାରେ ଏମତି ଯାହା ଟିକେ ଟିକେ ଆସେଇ।
ଅଣ୍ଡାର କେତେଟା ରେସିପି ଜାଣିଛନ୍ତି ଆପଣ?
ଅଣ୍ଡା କିଛି ନାଇଁ ଅଣ୍ଡା ମୁଁ ମାମ୍ ମ୍ଲେଟ୍ ଶିକିଚି ଆଉ ଅଣ୍ଡା ତରକାରୀଟା ଶିକିଚି ହେଲେ ତରକାରୀଟା ମାନେ ଏମିତି ଅଣ୍ଡାଟା ଯୋଉ ଗୋଟା ସିଜେଇକି ଯୋଉ ତରକାରୀ କରନ୍ତି ସେଟା କଁ ଭଲ ଲାଗୁନି କାଇଁ ବାଗ ଲାଗୁନି ଆଉ କଣ ଅଟା ରେସିପି ଜଣିଚ କି?
ଅଣ୍ଡା ତାକୁ ଆପଣ ଅ ମ ଆମେ ଯୋଉ ଯେମିତି ପନିର୍ ଖାଉଛନ୍ତି ସେଇ ସେଇ ଟାଇପ୍ ର ଅଣ୍ଡାଟା ହବ ମାନେ ସେମିତି ପିସ୍ ପିସ୍ ହେଇକିରି ଜଷ୍ଟ୍ କଟା ହେଇ ସେ ବନା ହେଇକିରି ତରକାରୀ ହବ। ଖାଇଛନ୍ତି ମା ହଁ ନହେଲେ ଖାଇନଥିବେ।
ନାଁ ନାଁ ମତେ ସେଉଡ଼ା ଆସେନି କେମତି କଁ କୋହୁଚ କହିଲ ଦେଖିଆ କରିଆ।
ସେମ୍ ପୋସେସ୍ କିଛି ନାହିଁ। ଅଣ୍ଡା ଆଣିବେ ଅଣ୍ଡାକୁ ଜଷ୍ଟ୍ ବାଡ଼େଇବେ ଯୋଉ ତାଧୁରୁ କେଶର ଗୁୁରାକ ଅଲ ଅଲଗା କରିଦେବେ ଦେବେ ବୁଝିଲେ କି? କେବଳ ତାର ଯୋଉ ଇଏଟା ଯୋଉ ରୁହେ ବୁଝିପାରଲେ ହେନ ଦା ହଁ। ସେଇଟାକୁ ରଖିବେ ସେମତି ଟିକେ ଅଣ୍ଡା କ୍ଵାଣ୍ଟିଟି ଅଧିକା ଲାଗିବ କେଶର କାଢ଼ିଦେବେ। ପାଁ ଦଶଟି ଦଶଟା ଖଣ୍ଡେ ନେଇ ଆଇଲେ ହଁ। କେଶରଟା ଦେଲେ ବି ହବ କିଛି ଅସୁବିଧା ନାହିଁ କେଶରଟା ତ ପ ଦେଲେ ସେଟା ତ ସିଝିବନି। କେଶରଟା ଗୋଟା ହେଯ ନାଁ ବଲ୍ ଭଳିଆ। ଆ ତୁ ସେଇଟା ଅସୁବିଧା ହବ।
ଓ ଆଚ୍ଛା ଆଚ୍ଛା।
ସେ ତେଣୁ କରି ତାକୁ ନ ଦେଇକି ଆପଣୁ କଁ କରିବେ ଦେଖିବେ ମାନେ ହେ ଗୋଟେ ଜରି ଦେବେ ପଲିଥିନ୍ ଜରି ବୁଝିଲେ କି ପଲିଥନ୍ ଜରି ଏବେ ମାନେ ଜ ଷ୍ଟିଲ୍ ଟିଫିନ୍ ହେଉ ଯେଉଁଟା ପାଣିରେ ଗରମ କରିକରି ଗରମ ପାଣିରେ ଯଉଟା ଦେଇହବ ପ୍ଲାଷ୍ଟିକ ମେଲ୍ଟ କରିିବ ଷ୍ଟିଲ ହଉ କି ଇଏର ସ୍କୟାର ସେପ ର ଟିଫିନ୍ ନେଇଯିବେ ଚାରି କଣିକିଆ ଟିଫିନ୍ ନେବେ ଫିନି ଭିତରେ ଟିକେ ଲୁଣ ଦେଇଦେବ କାହିଁକି ନା ନହେଲେ ଅଲଣା ଲାଗିବ ଦେଇକି ସେ ଯେଉଁ ଖାଲି ଯେଉଁ ତାର ଯେଉଁ ଇଏଟା ପାଣି ଟାଇପ ର ଯେଉଁ ଧଳା ଟାଇପ ସେଇଟା ପୁରା ଟିଫିନ୍ ଫୁଲ୍ କରିଦେଲି ଟିଫିନ୍ ଟା ବନ୍ଦ କରିଦେବେ ବୁଝିଲେ କି ଜରି ଭିତରେ ଦେବେ ନହେଲେ ଛାଡିବନି ଟିଫିନ ରେ ଲାଗି ଯିବ ତ ଭିତରେ ଟିକେ ମାରିଦେବେ ଜଷ୍ଟ ତେଲ ଟିକେ ମାରିଦେ ତାପରେ ଏ ଜରି ଦେଇ ଜରି ଭିତରେ ସେଟା ଦେଇକି ତି ଫିନ ଟା ବନ୍ଦ କରିକି ପାଣି ଗରମ ଗରମ କରି ତାକୁ ପାଣିଇ ଏ ରେ ଛାଡ଼ିଦେବା ଅଧଘଣ୍ଟାଏ ଚାଳିଶ ମିନିଟ୍ ଯେମିତି ଅଣ୍ଡା ସିଜିରେ ଯେତିକି ଟାଇମ୍ ଲାଗେ ଅଣ୍ଡା ଟା କଣ ଅଣ୍ଡା ଟା ଟିକ ଅଧିକ ଟାଇମ ରେ ଲାଗିବ କାହିଁକିନା ଏ ଟିଫିନ ଭିତରେ ରହୁଛି ଟିଫନ୍ ଟା ଗରମ ହେ ଦେ ଦେଖି ହେବ। ଆଉ ଚାଳିଶ ମିନିଟ୍ ପରେ ସେଟା କାଢିଦେଲା ପରେ ସେ ପୁରା କେକ୍ ଯେମିତି ନୁହେଁ ଜରିଟା ଉଠେଇଦେବେ ବାହାରିଯିବ ଆରାମରେ ଫିଉ ସେ ବି ତା ସେପ ନେଇଯାଇଥିବ ପୁରା କେକ୍ ଟାଇପ୍ ଚାରି କଣିକଆ ବାସ୍ତାକୁ ଯେମିତି ହଁ ଯେମିତି ପନିର କାଟନ୍ତି ସେହି ସେପ ର କାଟିବେ ହେଲାକି କାଟିକି ଆପଣ ଯଦି ଫ୍ରାଏ ଆଉ ଫ୍ରାଏ କଲେ ଖାଇବା ଦରକାର ନାହିଁ ଆପଣଙ୍କୁ ଡିପେଣ୍ଡ କରୁଛି କେମିତି କରିବା
ଆପଣ କଣ କେମତି ଫ୍ରାଏ କରି କରନ୍ତି ନା ଏମତି ନର୍ମାଲ କରନ୍ତି?
ଆଉ ଫ୍ରାଏ କଲେ ଟିକେ ଟେଷ୍ଟ ଚେଞ୍ଜ ହେଇଯିବ ଆଉ
ହଁ ମତେ ଟିକେ ମାନେ ପ୍ରାୟ ଟା ଭଲ ଲାଗନି ନାଁ ମୁଁ ଏମିତି ବି ନଅ ଅଣ୍ଡା ଯେତେବେଳେ ନର୍ମାଲ ସିଝେଇବି ସେଟା ମୁଁ ଫ୍ରାଏ କରିଦିଏ।
କାମ କରିବ ତାକୁ ଫ୍ରାଏ କରିଦେବେ ଫ୍ରାଏ ମାନେ ତାକୁ ଟିକେ ଭାଜିଦେବେ ଭାଜି ଦେଲା ପରେ ଏ ପିଆଜ ପୁରା ସ୍ପାଇସ୍ ଚପିଙ୍ଗ ଚପିଙ୍ଗ ପୁରା ଚପ୍ ଛୋଟ ଛୋଟ ପିଆଜ ପୁରା ଗୁଣ୍ଡ ଗୁଣ୍ଡ କରି କାଟିବେ କାଟିକିରି ଆ ବସ ତେଲ ଦେଇ ଜିରା ଦେଇ ପିଆଜ ଜାରିବେ ପିଆଜ ଟିକେ ସୁନା କଲର ଟାଇପ ର ହେଇଗଲେ ହଁ କଲର୍ ଚେଞ୍ଜ ହେଇ ତାପରେ ଆଉଣ୍ଡ ମସଲା ପକେଇ ଦେବେ ହଳଦୀ ଲଙ୍କା ଗୁଣ୍ଡ ଟିକେ ପିଆଜ ଦେଇଦେବ ଟିକେ ସେ ଜଷ୍ଟ ସିଝିଗଲା ପରେ ଅଦା ରସୁଣ ପେଷ୍ଟ ଦେଇ ଆଉ ଟିକେ ଫ୍ରାଏ କରିବେ ପୁଣି ତା ଧୀଅରେ ପାଣି ଦେଇକି ଏମିତି କରିକି ତାପରେ ଗ୍ରା ଗ୍ରାଇଣ୍ଡିଙ୍ଗ କରି ଟମାଟର ଦେଇଦେବେ ବୁଝିଲେ କି ମସଲାଟା ରେଡି କଲେ ତାପରେ ଅଣ୍ଡା ଇଟାକୁ ଯଉ ଫ୍ରାଏ ହେଇଥିବ ପକେଇକି ତାକୁ କଷିଦବ କଷି ତ ଭଲ ବିି କଷିକି ଯଦି ଆପଣ କସା ଲଗେଇକି ରୁଟି ସଜା ଖାଇପାରିବେ ନ ହେଲେ ତରକାରୀ କରିବେ ଅ ଏମିତି ଖାଇକି ଥରେ ଟ୍ରାଏ କରନ୍ତୁ।
ମାନେ ଏମତି କଲେ ମସଲା ଟା ମାନେ ଭିତରକୁ ଯିବ ଆଉ ଏମିତି ଗୋଟା ଅଣ୍ଡାରେ ମସଲା ଟା ଭିତ
ଗୋଟାରେ କିଛି ବେକାର ଗୋଟା ଅଣ୍ଡାରେ କଣ ଯିବ ମସଲା ମ ତା ତ ଯୋଉ ଆମ ଗୋଟେ ଅଣ୍ଡାଟା ଯୋଉ ଭାଜିଲେ ସେ ତ ତାର ଯୋଉ ପରଦାଟା ଯୋଉ ରହିଲା ସେଇଟାକୁ ସେ ପୁରା କୋଟେଡ କରିଦେଲା ଉପରୁଟାକୁ ବାନ୍ଧିକି କେମିତି ଇଏ ହେଇଗଲା ଆଉ ଭିତରୁ ମସଲା ଯିବନି। ଏ ତ ଯଦି ଗୋଟା ଅଣ୍ଡା କରୁଛନ୍ତି ତାକୁ ଟିକେ କଟ ମାରିବେ। କଟ କରିବେ ଏମିତି କାଟିଦେବି ଟିକେ ଟିକେ କାଟିକି ତାକୁ ଛାଡ଼ିଲେ ହୁଏତ କିଛି ଯିବ ମସଲା ଏମିତି ମସଲା ପୁରା ଡିପ୍ ପୁରା ମାନେ ଭିତରକୁ ଯିବ ମସଲା। ତାର ଟେଷ୍ଟ ଟା ତାର ଟେଷ୍ଟ ବହୁତ ଅନ୍ତର ବହୁତ ଛାଡେ। ଆଉ ମସ୍ତ ଲାଗିବ ଖାଇବା ଥରେ ଟ୍ରାଏ କରନ୍ତୁ ଆପଣ ପିଲାମାନଙ୍କୁ ଦିଅନ୍ତୁ। ତାପରେ ମୋତେ କହିବା କେମିତି ଲାଗୁଛି ଆଉ। ଆଉ ଖାଲି ଅଣ୍ଡା ଖାଇଲେ ସେମିତି କିଛି ନାହିଁ। ଦିନେ କରିକି ମତେ କହିବେ ଆଉ ବହୁତୁ ଆଇ ମୁଁ ଜାଣିଛି ତିଆରି ବୁଝିଲେ ମତେ ଟିକେ ରୋଷେଇ କରିବାକୁ ଭଲ ଲାଗେ।
ହୁଁ ଦେଖିବା କାଲି ବୁଧବାର ଅଛି ଯଦି ହବ୍ କରିବା ଆଉ କଣ ଆଇଁଷରେ ଆଉ କଣ କେମିତି ଭଲ କଣ ଜାଣିଛନ୍ତି ଏଇ ଯୋଉ ମାଛ ଟା ଯୋଉ କେମିତି କଣ ଚିଲି ମାଛ କ ଚିଲି ଟା ଗୋଟେ କେମିତି କ ହୁଏ।
ମାଛ ଚିଲି କରିବେ ଯଦି ହବ ମାଛ ଚିଲିରେ କଣ ଚେଷ୍ଟା କରିବେ ବୋନଲେସ୍ ନେବା ପାଇଁ ମାନେ କଣ୍ଟା ନଥିବ ୟାର ତ ପେଟି ପିସ୍ ନେବେ ପେଟି ପିସ୍ ରୁ କଣ୍ଟା କାଢିଦେବେ। ହେଲା କଣ୍ଟା କାଢ଼ି ଦେଇକିରି ଏ ତା ଧିରେ ଏ କଣ୍ଟା ଯାକ କ୍ଲିନକିରି କଣ୍ଟା ବାଛି ଦେବେ କଣ୍ଟା ବାଛି ଦେଇକିରି ଏ ତାକୁ କଣ କରିବେ ଆମର ବେସନ ଟିକେ ମିଶାଇବେ ତା ତାର ଯୋଉ ଇଏରେ। ଆଳୁ ଟିକେ ଚପିଙ୍ଗ କରିକି ଯଦି ମିସ୍ ଇଲେ ବି ତାକୁ ଆ ବ ଚପିଙ୍ଗ କଲା ପରେ ଏଇଟା ଗୋଟେ ମୋ ଷ୍ଟାଇଲରେ ମୁଁ କରେ ଯେମିତି କହୁଛି ଆପଣଙ୍କୁ। ମାଛଟାକୁ ଉ ସିଝେଇ ଦେବେ। ୟା ତ ଭାଜନ୍ତୁ ବେଶି ତେଲ ଦେଇ ଭାଜିଲେ ଭଲ ହବନି ଅଧିକା ଆଉ। ତେଲ ନେଇଯିବ ଟାଣିବସି ଅଧିକା ଏମିତି ବାହା ଆଗ ଭାଜିବେ ତାପରେ ପୁଣି ତାକୁ ଛାଣିବେ ପୁଣି ତାକୁ ଚିଲି କରିବେ କେତେ ତେଲ ସିଏ ଟାଣିବ। ସିଝା ମାଛ ଟା ଭଲ ହବ। ଏୟ ତ ସ ସ ଜଷ୍ଟ ଭାଜିଦବେ ବେଶୀ ତେଲ ଦେବେନି ବହୁତ କମ ଦେଇକି ମାଛ ପେଟି ପିସ୍ ଅଧିକା ଉଣ୍ଟା ବାଲା ମାଛ ଭଲ ହବନି। ତାର କ୍ଲିନ୍ କି ବଡ଼ ମାଛ ନେବେ ବଡ଼ ମାଛରେ କମ୍ କଣ୍ଟା। ବଡ଼ ବଡ଼ କଣ୍ଟା କାଢିକି ଖାଲି ତାର ରହିଲା ରସ ସେଇଟାକୁ ଆଳୁ ଗୋଟେ ଦିଇଟା ସିଝେଇ ଦେଇ ତା ଦେହରେ ଚକଟି ଦେବେ। ହଁ ଜଷ୍ଟ ବେସନ ଟିକେ ଦେଇଦେ ଚକଟିକିରି ଯେମିତି ଛାଣନ୍ତିନି ତାକୁ ଯୋଉ ସେଫ୍ ଦେଇକି ଆପଣ ଛାଣିଦେଲେ ହଁ ମଞ୍ଚୁରିଆନ୍ ଟାଇପ ଯେମିତି ଛାଣିଦେଲେ ହେଲା ଛାଣିଦେଲା ପରେ ଯେମିତି ମସଲା ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡ ସବୁ ଦେଇ ଛାଣି ପୁଣି ତାକୁ ପୁରା ସେ ହେଇଗଲା ଅଲଗା ତା ପରେ ଚିଲି ଯେମିତି ହୁଏ ଆମର ଚିଲିରେ କଣ କରିବେ କ୍ୟାପ୍ସିକମ୍ ନେଇଯିବେ ଛୋଟ ଛୋଟ କାଟିିଦେବେ ଯେମିତି ସେଫ୍ ରେ କାଟିପାରିବେ। ପିଆଜ ଟିକେ ବଡ଼ ବଡ଼ କାଟିବେ ର ରସୁଣ ଚୋପା ଛଡ଼େଇକି ପୁରା ଚପିଙ୍ଗ କରିଦେବେ। ଅଦା ଟିକ୍ ଟିକ୍ ଟିକ୍ ଦେ କଞ୍ଚାଲଙ୍କା ଟିକେ ଟିକେ ଟିକେ ଧନିଆ ପତ୍ର ଟିକେ ନେଇ ଯିବେ ଫାଷ୍ଟ କଣ କରିବେ ଧ ଧ ରିଫାଇନ ତେଲ ହଉ ଯୋଉଁ ତେଲ ଦେଇକି ତେଲ ଗରମ ହେଲା ତାଧୀରେ କଞ୍ଚା ଲଙ୍କା ଆ ଆମର ଅଦା ରସୁଣ ଆଗ ଦେବେ। ଟିକେ ଫ୍ରାଏ ହେଲା ତାପରେ ପିଆଜ କ୍ୟାପ୍ସିକମ୍ ଛାଡ଼ିଦେବେ। ଆଉ ତାକୁ ପୁରା ହାଇ ଫ୍ଲେମ ରେ ତାକୁ ଫ୍ରାଏ କରିବେ ଗୋଟେ ମିନିଟ୍ ଦୁଇ ମିନିଟ୍ ଫ୍ରାଏ ସାଇ କଲା ପରେ ତା ଦେହେରେ ଲୁଣ ଟିକେ ଦେବେ ତାପରେ ସସ୍ ଚିଲି ଟମା ଟୋ କେଚପ ରସ ରେଡ଼ ଚିଲି ଆଉ ସୋୟା ହଁ ଆମ ଭିନେଗାର ଟିକେ ଦେଇକି ତାକୁ ପୁରା ଫ୍ରାଏ କରିବେ। ଫ୍ରାଏ ହେଲା ପରେ ଆମେ ଟିକେ କର୍ଣ୍ନଫ୍ଲାୱାର ଗୋଳେଇ ଦେଇଥିବେ। ଗୋଳେଇକି ରଖିଛି କର୍ନଫ୍ଲାୱାର ଦେଇକିରି ତାକୁ ସେ ଟିକେ କର୍ଣ୍ଫ୍ଲୱାର ଦେରେ ସେ ଟିକେ କାଠୁଆ ଟାଇପ୍ର ହେଇଯିବ। ପାଣି ପାାଣି ହବନି ତାପରେ ତ ଏଇଟାରେ ମାଛଟାକୁ ଛାଡ଼ିବ ଆଉ ଛାଡ଼ିକି ଆଉ ଟିକେ ଫ୍ରାଏ କରିଦେଇି ତାର ଟିକେ ଟିକେ ଧନିଆ ପତ୍ର ମିରିଦେବେ। ତାପଉ ୱାଓ ଟେଷ୍ଟ ହେଇଯିବ ଆଉ ଖାଇବେ ଆଉ ମସ୍ତ ପୁରା। ଫିସ୍ ଚିଲ୍ଲି ଆଉ ଥରେ ଟ୍ରାଏ କରୁନ୍ତୁ।
ହୁଁ ଆ ମୁଁ କାଲି ଭାବୁଛି ଯଦି ହବ ଏଇ ଦିଟା ଆଇଟମ ରୁ ଯାହାବି ହେଲେ ଗୋଟେ କରିବି।
ହଁ ଯେତେବେଳେ ଯୋଉ ଆଇଟମ୍ ଶିଖିବାର ଅଛନ୍ତି ମୋତେ ଫୋନ କରିବେ। ମୁଁ ଗୋଟେ ଭଲକରି ଡିଟେଲରେ ବୁଝେଇଦେବି କେମିତି କେମିତି ଖାଇବେ? କେମିତି କେମତି କରିବେ? ହଁ କଣ କୋଉ ଜିନିଷ ପକେଇଲେ ଭଲ ଲାଗିବ କୋଉଟା ପକେଇଲେ ଭଲ ଲାଗିବନି? ମୁଁ ବେଶୀ ମୁଁ ସେ ଆବଡ଼ା ଖାବୁଡ଼ା ବେଶୀ ମସଲା କିଛି ପକାଏନି ମୁ ପୁରା ସିମ୍ପୁଲ ସବୁବେଳେ ମୁଁ ପୁରା ସିମ୍ପୁଲ୍ ରେ କରିବି ଭଲ।
ମତେ ଟିକେ ଏ ରୋଷେଇ ଫୋସେଇ ବେଶି ଆସେନ ମୁଁ ୟୁଟ୍ୟୁବ ୟୁଟୁବୁ ଯାହା ଟିକେ ଦେଖିକି ବନା ନାଇ ଆଉ।
ଦେଖିଲେ ଟିକେ ହବ ସେ କୋଉ ଟାଇମ ରେ କଣ ଟା ପଡ଼େ ଆପଣ ଆଉ ଜାଣିପାରିବେନି।
ହୁଁ ଉଁ।
ବୁଝିଲେକି।
ଆଜ୍ଞା ଆଜ୍ଞା ହଉ ଠିକ ଅଛି ମୁଁ କରିବି କେତେବେଳେ କଲ ଫ୍ରି ହେଇକି। ମୁଁ ଟିକେ ଯାଉଛି ମୋର ଟିକେ କାମ ଅଛି ମୁଁ ରଖୁଛି ଆଁ? ଆଜ୍ଞା।